ହ୍ୟାଲୋ।
ନାଇ ପ୍ରଣାମ।
ଭାଇ ଦୟସ ଜଗନ୍ନାଥ।
ଆଜ୍ଞା।
ଭାଇ କଣ କରୁଛନ୍ତି?
ହଁ ଭାଇ ଏଠି ତ ବର୍ଷା ହଉଚି ଏଠି ବଷ୍ ବର୍ଷା ର ମଜା ନଉଥିଲି ତ ବର୍ଷା ଦିନ ତ ଆସିଲାଣିି। ଏବେ ବର୍ଷା ଦିନ ରାତି ଚାଲି ଯାଉଛି ବର୍ଷା। ଏବେ ଟୁକୁରୁ ଟୁକୁର ହଉଥିଲା ବହୁତ ଜୋରେ ପକଉଛି।
ଆମ ଏପଟେ ବି ସେମିତି ବର୍ଷା ବହୁତ ଜୋରେ ହୋଉଛି ବା କଣ କରିବା? ବର୍ଷା ଦିନ ବର୍ଷା ତ ହବ ଆଉ। ଆଉ କଣ ଖିଆ ପିଆ ହେଇଛି ଆପଣଙ୍କର?
ଆଜ୍ଞା ଆଜି ତ ଶନିବାରେ ସେତୁ ଆଜି ଆ ଆମିଷ ହବନି ଘରେ ତ ମୁଁ ହନୁମାନଙ୍କ ଭକ୍ତ।
ଆଚ୍ଛା ହନୁମାନ କହିଛନ୍ତି ଖାଲି ଶନିବାରେ ଆଇଁଷ ଛାଡିକି ଆଉ ସବୁ ବାରେ ଆଇଁଷ ଖାଇପାରିବ ନାଇଁ।
ନାଇଁ ତ? ଛାଡିବାର ଅଛି ତ ସବୁ ଆଇଁଷ ଛାଡିଦବ ସବୁଦିନ ପାଇଁ। ତ ନିଜର ସେ ସିପାଇଁ ନିଜର ଏଇ ତ ଗୋଟେ ବାର ମଙ୍ଗଳବାର ଯେମିତି ମାନିବାର ଯେମିତି ତ ଏ ସାରିବାକୁ ପଡୁଛି।
ଆଚ୍ଛା ଆଚ୍ଛା ଯା ହୋଉ। ଆ କାଲି ଭୋଜି। କାଲି ଭୋଜି ଖାଇଲେ ନା ଖାଇନାହାନ୍ତି?
ଆଜ୍ଞା।
ଆଛା କାଲି ଭୋଜିରେ କଣ କଣ ଆଇଟମ୍ ସବୁ ହେଇଥିଲା?
ହଁ ଭାତ, ଡାଲି, ଚିକେନ, ମାଛ, ପନିର, ପୋଟୋଳ। ପଟଲ ପନିର, ଖାଟା, ଖିରି, ମିଠା। ଗୁପ୍ ଚୁପ୍, ଆଇସ୍କ୍ରିମ୍।
ଆ ବଢ଼ିଆ ଆଉ। ଆଚ୍ଛା।
ଆଜ୍ଞା।
ଆଉ ଘରେ ସବୁ କେମିତି ଅଛନ୍ତି ଭଲ ଅଛନ୍ତି?
ଆଜ୍ଞା।
ଆଛା।
ଆପଣ କେମିତି ଅଛନ୍ତି?
ହଁ ସେମିତି ଠିକ୍ ଠାକ୍ ଦେହଟା ଟିକେ ଭଲ ନାହିଁ। ସେଥିପାଇଁ କି ଟିକେ ଭଲ ଲାଗୁନି। ନହେଲେ ଆଉ ସବୁ ଠିକ୍ ଠାକ୍ ଅଛି।
ଆଜ୍ଞା ଆପଣ ବି ଯାଇଥିବେ ଭୋଜି ଖାଇବା ପାଇଁ? କେବେ ବି ଆପଣଙ୍କ ଅନୁଭୂତି କଣ ରହିଛି?
ଭୋଜି ତ ମତେ ସେମିତି କିଛି ସେତେ ହେମିତି ଲାଗେନା ମାନେ ଇଏ ନାହିଁ ମତେ ଖାସ କରି ମନ୍ଦିର ଖାଏ ହିଁ ଭଲ ଲାଗେ ଅଧିକ। ଆ ଯୋଉଠି ଆମିଷ ହେଇନଥିବ ଅଧିକ ସାଧା ଉପରେ ଆଇଟମ ହେଇ ସବୁ ଆଉ ସବୁଠାରୁ ଦେଖ ମୁଁ ତ ଆମେ ଯାଉଛୁ। ଆଉ ଗୋଟେ ମାନେ ଭୋଜି ଖାଇବା ପାଇଁ କି କିନ୍ତୁ ସବୁଠାରୁ ଯେ ଯେତେ ଭୋଜି ଖାଇଚି ସବୁଠାରୁ ବହୁତ ଭଲ ଭୋଜି ହଉଛି ମହାପ୍ରଭୁ ଜଗନ୍ନାଥଙ୍କ ବାହାଘର ଭୋଜି। କାହିଁକିନା ସେ ଭୋଜିରେ ଅନ୍ନ, ଡାଲି, ବେସର, ମହୁୁର କ୍ଷୀରା ଏଇ ସବୁ ଜିନିଷ ମାନେ ଲାଗି ହୁଏ।
ଆଜ୍ଞା।
ତ ତାର ସ୍ଵାଦ ଆଉ ବାହାର ଭୋଜି ଭିତରେ ବହୁତ ଫରକ ଆସିବ।
ଆଜ୍ଞା।
ଆଁ ଭିତୁରିନିସ ଆପଣଙ୍କ ଘର ପାଖରେ ନଈ ହେରିକା ଅଛି ନା ନଈ ନାହିଁ ଘର ପାଖରେ।
ନଈ ଆଜ୍ଞା ଅଛି ଦେବି ନଈ ଶୁଣିଥିବେ? ଜାଣିଥିବେ ବି ଦେବି ନଇ
ହ
ଆମ ଘର ପାଖରେ ଘର ପାଖରେ ବୋଲି ପାଖପାଖି ନୁହଁ ତ ଦୂରରେ ଅଛି। କିନ୍ତୁ ପାଣି ତ ଏତେ ବି ଆସୁଥିଲା ଆଗରୁ ଏବେ ବହୁତ ବନ୍ଧ ବ୍ରିଜ ହେଇଯିବାରୁ ଏବେ ଆସୁନି ପାଣି।
ଆଛା।
ତା ଆଗରୁ ବହୁତ କ୍ଷୟ କ୍ଷତି ହଉଥିଲା ଧାନ ଚାଷ ବର୍ଷା ଦିନେ ପାଣି ମାଟି ଆସେ ବେଶି।
ତାହେଲେ ଆପଣଙ୍କ ଘରଟା ତାହେଲେ ଜଗତସିଂହପୁର ରୋରେ ଯାଉଛି।
ଆଜ୍ଞା।
ଆଛା ଆଛା। ଏବେ ତ ହେଇ ବର୍ଷା ଯେମିତି ହୋଉଚି ମାନେ କଣ କହିଲ ଧାନ ଫାନ ଚାଷ କାମ ପାଇଁ କି କିନ୍ତୁ ଭଲ। କିନ୍ତୁ
କିନ୍ତୁ ଏ ଟାଇମରେ ହବ ଭଲ ନୁହଁ।
ଆଜ୍ଞା।
ଏଇ ଟାଇମରେ ଏତେ ହବା ଟା ଭଲ ନୁହଁ। ଏବେ ତ ଚାଷୀ ମାନେ ତଳି ପକେଇଚନ୍ତି। ଧାନ ରୁଇବେ ବୋଲିି। ତ ଏଇ ଯୋ ଛୋଟ ଛୋଟ ଗଛକୁ ଏତେ ମେଘ ହେଲେ ବୁଡିକି ସଡି ଯାଉଚି ତଳି ଗୁଡାକ। ବସ୍ତିର ପାଣି ଯୋଉଟା। ଅଧିକ ପାଣି ଏ ହିଡ ବି କାଟି ହଉନି ସବୁଆଡେ ପାଣି ପାଣି ଯିବ କୁଆଡେ?
ସେଇତ ସେଇତ ଗୋଟେ ଜିନିଷ। ନାଇଁ ଦେଖ କିଛିଟା ଦେଖ ବର୍ଷା ଯଦି ବି ନହବ ଚାଷୀମାନେ ହଇରାଣ ହେବେ। ତଳି ପଟକ ବି ହବ ଆଉ ଯଦି ବର୍ଷା ଅଧିକ ହବ ବି ସେଟା ବି ବହୁତ ଖରାପ। ସେଥିପାଇଁ କୁହାଯାଇଛି ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଳେ ବି ସୃଷ୍ଟିନାଶ ଆଉ ତେଣୁ ଯୋଉ ଗୋଟେ ସବୁ ଜିନିଷରେ କଣ କହିଲେ ଗୋଟେ ମାନେ ଲିମିଟ ଥାଏ ତ ତାରି ଭିତରେ ସେ ଜିନିଷ ହବଟା ଠିକ ତାଠୁ ଅଧିକ ହେଲେ ସେ ଜିନିଷ ଟା ବୋହୁତ ଖରାପ।
ଆଜ୍ଞା ଏବେ ତ ବହୁତ ଲୋକ ଗଛ କାଟି ଦଉଛନ୍ତି ତେଣୁ ମୌସୁମୀ ବାୟୁ ବି ଘୁଞ୍ଚି ଯାଉଛି ଅ ଅବଲାରେ ବି ମେଘ ହଉଛି ଖରା ହଉଛି।
ନିଶ୍ଚୟ ନିଶ୍ଚୟ।
ଶୀତଦିନେ ବି ବହୁତ ମେଘ ହେଉଛି। ଏମତି ବୋହୁତ କିଛି ହୋଉଚି। ବହୁତ ଗଛ ବହୁତ୍ ବା
ପ୍ରାୟତଃ ଶୀତଦିନେ ହୁଏ। କିନ୍ତୁ ଆମେ ଯେଉଁନ ରୁକ୍ମଣୀ ହରଣ ଏକାଦଶୀ ହେଇଥିଲା ଯାଇଥିଲୁ ପୁରୀ ଯାଇଥିଲୁ ଆସିଲା ବେଳକୁ ଦେଖିଲା ବାଟରେ କୁହୁଡ଼ି ବି ଦେଖିଲା ମାନେ ବହୁତ ଜୋର ସକାଳୁ ସକାଳୁ ତାମାନେ କଣ? ଇ ଆଉ ଋତୁ ଚପା ଠିକ ନାହିଁ ଆଉ।
ଆଜ୍ଞା।
ସେଇ ହଉଛି ଜିନିଷ।
ଯେ ଘର କରିବେ ବୋଲିକି ନୂଆ କମ୍ପାନୀ ସରକାରଙ୍କ ଦ୍ଵାରା ଗଢା ହେବ ବୋଲି ନୂଆ କମ୍ପାନୀ କରିବେ ବୋଲି କି ତ ଗଛ ଜଙ୍ଗଲ ସବୁ କାଟି ଦଉଛନ୍ତି।
ଡାକ୍ତର ଖରା ଯେଉଁ ଭଳିଆ ହେଉଥିଲା। ବର୍ଷା ଟିକେ ହଉଛି ବୋଲି ଲୋକ ଟିକେ ତ୍ରାହି ପାଉଚନ୍ତି। ନହେଲେ ଏତେ ଯଉଦ ଖରା। ତାକୁ ସମ୍ଭାଳିବା।
ଆଜ୍ଞା ବେଶୀ ବି ଆମ ଗାଁ ଗହଳିରେ ପ୍ରଚୁର ଏମିତି ଆମ ଘର କ ସମସ୍ତଙ୍କ ଘରେ ବି ଏସି ତ ଯାହାର ଏସି ନାହିଁ ତା ଘରେ ତ ଫ୍ୟାନ ହିଁ ବୁଲୁନି।
ସେଇତ ଦେଖ ଆଉ ଦେଖ ଆଉ ଗୋଟେ ଆଉ ଗୋଟେ ଜିନିଷ ଦେଖିଥିବ ଲକ୍ଷ୍ୟ କରିିଥିବ ଯେ ଆଗ ଫଳରେ ଅ ଲୋକ ମାନେ ସବୁ କଣ କଳ ଫ୍ୟାନ୍ ବି ଲୋକଙ୍କ ଘର ନଥିଲା ବିଞ୍ଚଣାରେ ବିଞ୍ଚିହେଇକିରି ଲୋକଙ୍କୁ ଭଲ ଲାଗୁଥିଲା ଶୋଉଥିଲେ।
ହାଏ
ସେତେବେଳେ କଣ ସବୁ ଭଗବାନ କରୁଥିଲେ ଏଇନା କଣ ବିଞ୍ଚଣା ପବନ, ଫ୍ୟାନ ପବନ କିଛି କି କାମ କରୁନି ତ ବିଞ୍ଚଣା ହେଲା ନା ଲୋକ ତ ମରିଯିବେ ବୁଝିପାରୁଛ ତ? ତ ସେଇ ହେଲା ଜିନିଷ ତେଣୁକରି ଭାବ ପ୍ରକୃତି କେତେ ଉଗ୍ର ରୂପ ଧାରଣ କଲାଣି। ଆଉ ଯଦି ଆର ଯଦି କିଛି ମାନେ ଇଏ ନ ହୁଏ ସମାଧାନ କିଛି ନ କରାଯାଏ ତାହେଲେ ବୋଧେ ହୁଏ ଆଗକୁ ବହୁତ କିଛି ବିପଦ ଘଟିବ ଯେମିତି ମହାପୁରୁଷ ମାନକୁ କହିଛନ୍ତି
ହେତିକି ସମାଧାନ ନ କଲେ
ମହାପୁରୁଷ ମାନେ କହିଯାଇଛନ୍ତି ନା ଯେତେବେଳେ ମାନେ ସୃଷ୍ଟିଂ ଧ୍ୱଂସ ସମୟ ଆସିବ ପ୍ରଥମେ ଯୋଉ ବିପଦ ପଡିବ ସେ ଚାଷୀ ଉପରେ ବିପଦ ପଡିବ ଯାହାରକି ଚାଷ ବାସ ହବନି କାହିଁ ନା ଲୋକମାନଙ୍କୁ ଅର୍ନଦାନ ସେ ହିଁ ଦଉଛନ୍ତି।
ଆଜ୍ଞା।
ତ ଯଦି ସେମାନେ ଯଦି ଚାଷ ଯଦି ନ କରିପାରିବେ ପାଣିପାଗ ଯଦି ଠିକ ନହେଲା ବର୍ଷା ଚା ହେଲା ପ୍ରଥମେ ଚାଷ କେମିତି କରିବେ?
ଆଜ୍ଞା। ତ ଆଜି ଲଘୁଚାପ ବି ଅ ଅଛି ଆହୁରି ଚାରି ଦିନି ତ ଏବେ ବହୁତ ମେଘର କି ସମ୍ଭାବନା ଅଛି?
ହଁ ବର୍ଷା ତ ହବ ନା ଦଶଟା ଯାଏ ବର୍ଷା ହବ।
ଆଜ୍ଞା।
ଆଉ ରଥଯାତ୍ରା କୁ ପୁରୀ ଆଡେ ଯାଉଛନ୍ତି?
ଯିବାର ତ ହଣ୍ଡ୍ରେଡ଼୍ ପରସେଣ୍ଟ୍ ଗ୍ୟାରେଣ୍ଟି ନାହିଁ। ସାଙ୍ଗମାନଙ୍କ ସାଙ୍ଗେ ଯିବାର ଥିଲା।
ଆଚ୍ଛା।
ଆଜ୍ଞା ଠାକୁରଙ୍କ ଡୋରି ଲାଗିଲେ ତ ଯିଏ ସାଙ୍ଗେ ସାଙ୍ଗେ ଯାଇହବ। ଠାକୁରଙ୍କ ଡୋରି ନ ଲାଗିବା ଯାଏ କେବେ ବି ଯାଇପାରିବେନି ଭକ୍ତ।
ନିଶ୍ଚୟ ନିଶ୍ଚୟ। ଆମର ତ ମୋ ସାଙ୍ଗ ଫାଙ୍ଗ ମୋତେ ସବୁ ଡାକୁଥିଲେ କାଲି ବି କହୁଥିଲେ କି ଚାଲ ଯିବା ବୋଲିକି। ଆମେ ମନସ୍ଥ କରିଛୁ ଯେ ନୀଳାଦ୍ରି ବିଜେ ଯାଇଁକି ଯିବୁ ବୋଲି ବୁଲିକି ଆସିବୁ ବୋଲିକି ଦେଖାଯାଉ।
ଠାକୁରଙ୍କ ଡୋରି ଥିଲେ ତ ଆପଣ ନିଶ୍ଚୟ ଯାଇଁକି ତାଙ୍କ ଦରବାରରେ ପହଞ୍ଚିକି ତାଙ୍କ ଦର୍ଶନ କରିବେ।
ନିଶ୍ଚୟ ନିଶ୍ଚୟ ସେଇଟା ସତକଥା। ତାଙ୍କ ବିନା ଇଚ୍ଛାରେ ପତ୍ର ଟିଏ ବି ହଲେନା ସେଠି।
ଆପଣଙ୍କୁ କେମିତି ଲାଗେ ପୁରୀରେ ଯାଇଁକି ଠାକୁରଙ୍କୁ ଦର୍ଶନ କଲେ?
ଭାଇ ଦେଖ ସତ କଥା କହିବାକୁ ଗଲେ ପୁରୀକି ଗଲେ ମତେ ଓଡ଼ିଶା ଭିତରେ ଦିଟା ମନ୍ଦିର ଗଲେ ଅତି ଆପଣରା ଲାଗେ ଗୋଟେ ହଉଛି ପୁରୀ ଗୋଟେ ଝଙ୍କଡ଼ ସାରଳା ମନ୍ଦିର। ତ ସାରଳା ମନ୍ଦିରରେ କହିବାକୁ ଗଲେ ସେ ଆମ ଘର ମାନେ ସବୁ ସେବାୟତ ମାନେ ଚିହ୍ନା ଅଛନ୍ତି। ତ ସେଥିପାଇଁ କି ଆମର ସେଠି କିଛି ଅସୁବିଧା ହେଲା ଗଲେ ମାଆଙ୍କର କୋଠ ଭୋଗ ମିଳେ। ମାଆଙ୍କର ଦର୍ଶନ ବହୁତ୍ ଭଲ ଭାବରେ ହୁଏ। ଆଉ ତାପରେ ଯାହାବି ମାଆଙ୍କର ଯେକୌଣସି ଜିନିଷ ଟା ଚାହିଁଲେ ସେ ଜିନିଷ ପ୍ରାପ୍ତ କରିପାରୁ ସେଠି। କିନ୍ତୁ ପୁରୀ ଗଲେ ବି ଆଗୁରୁ ତ ଚ଼ିହ୍ନାପର୍ଚ ନଥିଲା। ଲାଇନରେ ଆଉଥିଲୁ ଇଏ କରୁଥିଲୁ। ଏବେ କିଛି ଦିନ ହେବ ମାନେ କିଛି ବର୍ଷ ହବ। ମହାପ୍ରଭୁଙ୍କ କୃପା କାମକା ଟିକେ ମିଳିଚି। ଯୋଉଥିପାଇଁ କିି ହୁଁ ଯାଇଁକି ବହୁତ ଭଲ ଭାବରେ ଦର୍ଶନ କରିକି ଆସିପାରୁଚୁ ମାନେ ଆମେ ଭାବିଥାଉ କାର୍ତ୍ତିକ ମାସ ଯେତେବେଳେ ପଞ୍ଚୁକ ସମୟ ବହୁତ୍ ଲୋକ ବହୁତ୍ ଭିଡ଼ ଥାନ୍ତି ମାନେ ଆମେ ନାଇନ୍ ରେ ଯେତେବେଳେ ସକାଳ ନଅଟାରେ ଗଲାବେଳୁକୁ ସ ଲାଇନ ରେ ଲୋକ ସକାଳ ନଅଟାରେ ଯେଦି ଲୋକ ଠିଆହେଇଥାନ୍ତି ସନ୍ଧ୍ୟା ପାଞ୍ଚଟା ରେ ସେ ଭିତରେ ପହଞ୍ଚ ମାନେ ପଶନ୍ତି। ତ ଆମେ ଚାରି ପାଞ୍ଚ ଦିନ ଯାଇଛୁ। ସେଠି ମନ୍ଦିର ଭିତରେ ଟଙ୍କ ତୋରାଣୀ ବଣ୍ଟନ କରିଛୁ ଆ ଇଏ କରିଚୁ। କିନ୍ତୁ ଆମକୁ କେହି ବି ପୋଲିସ କି କେହି ଆମୁକୁ ଅଟକେଇ ନାହାଁନ୍ତି। ଆରାମ୍ ସେ ଯାଇଁକି ଦର୍ଶନ କରୁ। ଭିତରେ ଯାଇଁକିିନା ଭୋଗ ଖାଉ। ବସୁ। ବହୁତ୍ ସୁନ୍ଦର ସୁନ୍ଦର ଚିହ୍ନପତ୍ର ତେୟା ହେଇଚନ୍ତି ମହାପ୍ରଭୁଙ୍କ ମାଳ ସବୁ କିଛି ମିଳେ ଆଉ ଚନ୍ଦନ ଇଷ୍ଟ କାଳତି ଭୋଗ ସବୁ ଯାହା ମହାପ୍ରଭୁଙ୍କ କୃପା ହୁଏ ଟିକେଟେ ମିଳିଯାଏ।
ଆଜ୍ଞା। ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ମୋ ମୁଣ୍ଡରେ ଅଛି।
ସେଇଟା ତ କହିବା ସେ ମାନେ ଠିକ୍ ହବ କାହିଁକିନା ତାଙ୍କ ଇଚ୍ଛା ନଥିଲେ କାହାକୁ କହିବ ନ ହେଲେ ଆର ବର୍ଷ ଯେତବେଳେ ଯାଇଥିଲୁ ରଥଯାତ୍ରା ଦିନ ରଥ ପାଖକୁ ଗଲୁ। ରଥକୁ ଛୁଇଁଚୁ। ଠାକୁରଙ୍କୁ ବି ମାନେ ପୁରା କଲୋନୀ ଭିତରେ ଯାଇଁକିନା ବୁଲାବୁଲି କରିଥିଲୁ। କିନ୍ତୁ ଯୋଉ ଦିନ ସୁନାବେଶ ଦିନ ଟିକେ ବି ଇଚ୍ଛା ଥିଲା କି ମନ୍ଦିର ଭିତୁରୁକୁ ଯାଇଁକିନା ଦର୍ଶନ କର ବିମଳାଙ୍କୁ। ଲକ୍ଷ୍ମୀଙ୍କୁ। ବାହାରେ ତ ମହାପ୍ରଭୁଙ୍କ ଦର୍ଶନଙ୍କପ ଦେଇଛୁ ଆଉ ଭିତରୁକୁ ଏଥିପାଇଁ ଥିଲା। ପୋଲିସ ଆମୁକୁ ଅଟକେଇଲେ। ସେଇଠି ଠିଆ ହେଇକି ଟିକେ ମହାପ୍ରଭୁଙ୍କୁ ଜଣେଇଲେ ଯେତବେଳେ ମହାପ୍ରଭୁ ତ ବାହାରେ ଅଛନ୍ତି। ଆଉ ଯଦି ହବ ମହା ତୁମୁକୁ ଟୁକନ୍ ନ ହେଲେ ତ ଇଏ ହବନି ତା ଭିତର ର ମାଲିକାଣୀ ହଉଚନ୍ତି ବିମଳା। ତାଙ୍କୁ ଟିକେ ଜଣେଇଲି ଡାକିଲି ମୁଁ କହିଲି ମା ତତେ ଦେଖିନି ଆଉ ତୁ ଯଦି ଚାହିଁବୁ ତାହେଲେ ଦର୍ଶନ ହବ। ବିଶେଷ କରି ଭାଇ ସେଦିନ କେବଳ ଭି ଆଇ ପି ମାନଙ୍କ ଏଣ୍ଟ୍ରି ଥିଲା ପୁରୀ ମନ୍ଦିର ଭିତରେ, ଆଉ କହାକୁ ଛାଡ଼ୁନଥିଲେ ଯେହେତୁ ସୁନାବେଶ ହେଇଥିଲା ବହୁତ ଜୋରରେ ଭିଡ଼ ଥିଲା, ତ ସେଥିପାଇଁକି ଅଧଘଣ୍ଟା ଘଣ୍ଟେ ଠିଆ ହେଲି ମାଆଙ୍କୁ ଡାକିଲି, ମୁକଇଲି ଯଦି ନ ଇଏ କରିବୁ, ମୁଁ ପଳେଇବି ଆଉ ଆସିବିନି କେବେ ତୋ କତିକି? ଭାଇ ଇଶର ଛାଡିଲା। କି-ଇ ଆସ ବୋଲି। ହେଠୁ ଭିତୁରୁକୁ ଗଲୁ। ଯାଇକିନା ଦର୍ଶନ ବି ଭଲ୍ ସେ ହେଲା। ଚୁଡ଼ା ଘସା ଖାଇଲୁ। ଆ ଠାକୁରଙ୍କର ବଡ଼ ସିଙ୍ଗାର ପାଇଁ ମାଳ ସବୁ ଗୁନ୍ଥୁଲା ସେ ସବୁ ମାଳ ବି ଗୁନ୍ଥିଲୁ। ତାକୁ ସାଇଜ୍ କିନି ପତ୍ରରେ ଥୋଇଲି। ଆଉ ଦର୍ଶନ କଣ କହିବ ଭାଇ! ପୁରା ଅଲଗା ଅଲଗା ପ୍ରକାର ପଞ୍ଚ ନିଜେ ଲୋକଙ୍କର ପୂଜା ବି କରିଛୁ।
ଆଜ୍ଞା।
ହୁଁ ଏ ହଉଛି ଅନୁଭୂତି ଆଉ। ଯାହା ଯେମତି ଚାଲି ଚି ମହାପ୍ରଭୁ ନଉଚନ୍ତି ବାଟ କଢ଼େଇ ତାଙ୍କରି ଇଚ୍ଛା ଅନୁସାରେ ସବୁ ଚାଲିଛି। ହଉ ଭାଇ! ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ପୁଣି କେବେ ସମୟ ମିିଳିଲେ ନିଶ୍ଚିତ କଥା ହେବା ଭାଇ? ରହୁଛି। ଜୟ ଶ୍ରୀ ଜଗନ୍ନାଥ।
ଧନ୍ୟବା